ହ୍ୟାଲୋ
ହ୍ୟାଲୋ ହଲୋ ହଁ ସୁଭିଲା।
କଣ କରୁଛନ୍ତି?
ଏଇନା ଖିଆ ପିଆ ସଲା।
ଓହୋ
ଆଜି ତ ଗୁରୁବାର ଭାତ ଡାଲମା। ଶାଗ ଭଜା ନଡ଼ିଆ ଚଟଣିୀ ପାମ୍ପଡ଼।
ଏସ ଭେଦ ଲା।
ଜଟଣି ଟା ଆପଣଙ୍କ ଆଡ଼େ କେମିତି ହୁଏ କଇଲେ ଟିକେ।
ନ ଓଡିଆ ଚଟଣିୀ ଆଉ କଣ ହବ ନଡିଆ କ କରିକି ତା ଦେହରେ ତେନ୍ତୁଳି ପକେଇକି ଜିରା ପକେଇକି ବାଟିବ ଆଉ।
ଓହୋ ଭଲ ଲାଗୁଥିବ ନା ସାଧରେ ହଉଥିବ ଭଲ ଲାଗୁଥିବ ଆଉ ନା।
ନା ତେନ୍ତୁଳି ଟିକେ ପଡିବ ତେନ୍ତୁଳି। ପ ଆଉ ଭଲ ଲାଗିବ।
ଆପଣ ଆରେ ସବୁ ଫେମସ ପର୍ବପର୍ବାଣୀ କଣ? ହ୍ୟାଲୋ
ହଁ ହଁ
ମୁଁ କହିଲି ଆପଣଙ୍କଡେ ଫେମସ ପର୍ବପର୍ବାଣୀ କଣ?
ହୁଁ ମୋର ପଣାସତି। ରଥଯାତ୍ରା ମେନ ରଥ ଆସିଲାଣି ରଥଯାତ୍ରା ଏବେ।
ହଁ ଅଁ। ଆଗକୁ ଆଗକୁ ରଥଯାତ୍ରା ଆସୁଛି ରଥଯାତ୍ରାଟା ଆମର ଏପଟେ ହଏ ବଡ଼। ଗାଁ ମାନଙ୍କରେ ପିଲାମାନେ ସବୁ ଛୋଟ ଛୋଟ ରଥ କରିକି ଟାଣନ୍ତି। କେମିତି ରଥ ଟଣା ହୁଏ ଆଉ।
ମାନେ ପୁରୀରେ ଯେମିତି ହୁଏ ସେମିତି ହୁଏ ନା କେମିତି ହୁଏ?
ନା ପୁରୀ ଭଳିଆ କୋଉଠି ହେଇପାରବ ପୁରୀରେ ସବୁଠାରୁ ବଡ ପୁରୀ ଭଳିଆ କଣ ହେଇ ପାରିବ ଆମଏ ଗାଁରେ ସବୁ ପିଲା
ଆମର ଟିକେ ଏପଟ ସାଇଡ ହେଇଯାଉଛି ତ ଆମେ ଜାଣିନି ମୁଁ ଏତେ। ଆମର ଟିକେ ଅଲଗା ଢେଙ୍କାନା
ଆପଣଙ୍କର କୋଉ ସାଇଡ?
ସ
ଅ ହ। ରଥଯାତ୍ରା ଦେଖୁଥିବେ ଟିଭି ଫିଭିରେ କେମିତି କ ଘରେ ଆମର ଶାଶୁ ଶଶୁର ଆଉ ସ୍ଵାମୀ।
ଆପଣ ବାହା ହେଇ ସାରିଛନ୍ତି ନା?
ହଁ ହଁ ମୁଁ ଦଶ ବର୍ଷ ହେଇଗଲାଣି ଆ
ହ ଛୁଆ ସବୁ କୋହ କ୍ଲାସରେ କଣ ପଢୁଛନ୍ତି?
ଛୁଆ ଗୋଟେ ପ୍ଲସ ଟୁ ପରୀକ୍ଷା ସରିଗଲାଣି ଆଉ ଗୋଟେ ଫୋର କ୍ଲାସ ହେଲା। ସବୁ ଇଂଲିଶ ମିଡିୟମ ରେ ପଢୁଥିଲେ।
ଛନ୍ତି।
ସବୁ ମିଳିଲି ମଧ୍ୟମ ଆଉ। ଭଲ ନୁହଁ କି ଖରାପ ନୁହଁ ଆଉ।
ହଁ ଆଜିକାଲି ଦୁନିଆରେ ପାଠ ଆଉ କିଛି ନାଇଁ।
ନାଇଁ ସାଠ ଥିଲେ ସବୁ କିଛି ଅଛି ପାଠର ମହତ କିଛି ନାହିଁ। ପିଲାମାନେ କାଇଁ ଆଉ ପାଠ ପଢୁଛନ୍ତି ନା।
ସେମିତି ନୁହଁ ମାନେ ସବୁ କରୁଛନ୍ତି ଆଜିକାଲି।
ହୁଁ ହଁ ସେ ପାଠ ପଢିଲେ ବି ପଇସା ଇନକମ କରିପାରୁଛନ୍ତି ବେକାରିଆ ହେଇକି ବି ତା ବୁଧ
ନ ପଡ଼ିଲେ ହୁଁହୁଁ।
ହଁ ସେଇଟା ଅଛି ଭାଗ୍ୟ ଭାଗ୍ୟକୁ ଡିପେଣ୍ଡ କରେ। କାହାର ଲଗ ସାଥ ଦେଲା କାହାର ନଦେଲା। ଆଉ ପାଠନ ର କିଛି ଭ୍ୟାଲୁ ଯୋଉ
ହ
ପାଠର କିଛି ମୂଲ୍ୟ ନାହିଁ ବୋଲି ନାହିଁ ପାଠ ତ ମେନ ପାଠର ମୂଲ୍ୟ ନାହିଁ ଲୋକ ଚାକିରି ବାକିରି ହଉ କେମିତି କରିବେ? ହ୍ୟାଲୋ।
ହଁ ହଁ।
ହ୍ୟାଲୋ।
ହଁ ହଁ ଆମ
ଉଶୁନ ହଉ
ାର ଲାଗ ପତ୍ର ନ ଲାଗିନି ହ୍ୟାଲୋ। ହ୍ୟାଲୋ।